ହାଲୋ ଭାଇ ନମସ୍କାର୍। ଆଉ ଭାଇ କଣ୍ କରୁଛନ୍ତି?
ମୁଁ ଏ ଇଏ ଟିକେ ସିଏ ବଜାର୍ ଆଡ଼ୁ ଆସିିକି ଘରେ ଖାଇକେଇ ବସଥିଲି ଆଉ।
ଓହୋ। ଆଛା ଆଛା, କଁ ଖାଇଲେ? ଅଁ ମିଛ କଥା। ଓହୋ। ସା ଆପଣ ଏ ଜାଗା ଟା ପ୍ଲଟିଂ କଣିଥିଲେ ଭୁବନେଶର ରେ ତା ରେଟ୍ କେତେ ଏବେ ଛିଡ଼ିଲା।
ତା ଠିକ୍।
ହୁଁ। ହାଲୋ ହାଲୋ ଶୁଭୁନି ଆପଣଙ୍କ୍ କଥା। ଆପଣଙ୍କ କଥା ସୁବୁନି ଠିକ୍ ସେ
ଏବେ ଶୁଭିଲା।
ହଁ ଶୁଭିଲା ଶୁଭିଲା।
ହୁଁ ସେଟାଅ ଟିକ୍ କେ ଅସ୍ ବିଧା ସମୟରେ ଅଳ୍ପ କିଛି କ୍ଷତ୍
କଣ କିଛି ଖାଦ୍ୟ ଦୋଉନ କିଛି ଖାଦ୍ୟ ଓହୋ କ୍ଷତି ବିିଷ୍ଟ ହେଇଥିଲେ ନାଇଁ?
ଆଉ ବଳକା ଯେତିକି ଥିଲା
ମୁଁ ଆଉ
ଏବେ ସେପଟେ ଟିକେ ସରକାରଙ୍କ କାମ ଚାଲିଥିବା ଯୋଗୁଁ ଟିକେ ଲାବ୍
ତାପରେ ଅଛି ଆଉ ଓହୋ ଯାଆ ବିି ହେଲେ ଗୋଟେ ପଟୁ ଲାଭ ହଉଛି ଆଉ
ଆଜ୍ଞା!
ଆଚ୍ଛା ଆଉ ଆପଣ ଦୋକାନ୍ ଫୋକାନ୍ ପକେଇଥାନ୍ତେ ସେପଟେ କୋଉଠି?
ହଁ। ଆଉ ଏକ ତେଜରାତି ଦୋକାନ ଅଁ କରିବି ବୋଲି ଦୋକାନ ପାଇଁ କାମ ଚାଲିଚି।
ହୁଁ।
ଉଁ ହୁଁ କେତେ କ ମାଲ୍ ପୁରେଇବି ତା ଦେହ ରେ?
ମୁଁ ବିଶେଷ୍ କିଛି ତ ଏବେ ଆରମ୍ଭ ବେଶୀ ବଡ଼ ଆକାରରେ କରିବିନି।
ଆଜ୍ଞା।
ତଥାପି ଦୁଇରୁୁ ଅଡ଼େଇ ଲକ୍ଷ ଟଙ୍କା ର ଜିନିଷ ପତ୍ର ପଶିବ ଆଉ।
ଓ ହୋ ଆଚ୍ଛା ଛା ହୁଁ ଆଉ ତାହେଲେ ସେ ଭଲ ଜାଗାରେ ସେ ଦୋକାନ୍ ଟା ପଡ଼ିଛି ନା?
ଆଜ୍ଞା! ସେଠିକାର
ସେଠି କାର
ପ୍ରାୟ ବିଶେଷ
ନାଇଁ ବିଶ୍ୱାସ୍ ନାହିଁ।
ଲୋକଙ୍କ ଗହଳି ବି ଇଏ ରହୁଛି ପ୍ରାୟ ଲୋକ ଅ ଦୂର ଯାଇଁକି ତେଜରାତ୍
ତାଙ୍କର ଯୋଉ ବଜାରଟା ତାହେଲେ ଦୂର ଜାଗାକୁ ପଡ଼ୁଛି ନାଇଁ। କେତେ କିଲୋମିଟର୍ ହବ ଦି ଚାରି କିଲୋମିଟର୍ ଖଣ୍ଡେ ହବ ଦୂର।
ଚାରି ଚାରିଶ ମିଟର୍ ପାଖାପାଖି ହବ। ତ ଏତାଏ ଦୂର ଲୋକ ଯିବାକୁ ତ ଆଉ ପସନ୍ଦ୍ କରୁନାଆନ୍ତି।
ଅ ମିଟର୍ ମାନେ ଅ ହାଫ୍ କିଲୋମିଟର୍ ବି ନୁହେଁ।
ଆଜ୍ଞା।
ଆ ତାହେଲେ ଭଲ ଜେଗାରେ ପଡ଼ିଚି ତାହେଲ୍ ନେଇ।
ଆଜ୍ଞା।
ଓ ହୋ।
ଅଁ ଅଧିକା ହଁ ମୁଁ ଏଇ ଛ ଅପ୍ତୁ ବେପାର ମୋର ଚାଲିଛି ଆଉ ହଁ ସେଇ ଆମକୁ ଗୋଟେ ଜାଗାରେ ପଡ଼ିଆ ପୁରା ପଡ଼ିକି ପଡ଼ିଆ ବିଲ ବୁଝିଲେ କି ସେଇଥିରେ ଆମେ ଉଁ ଛତୁ ଚାଷ କରୁଛୁ ଆଉ ଆଜି ତ ହେଇଗଲା ଏଇ ବର୍ଷା ଦିନ ପଳେଇଆଇଲା ଆଉ ଭଲ ଛତୁ ଚାଷ ହବ।
ଆଜ୍ଞା।
ଛତୁ ମଞ୍ଜି ପକେଇକି ଲୁଣ ଫୁଣ ପକେଇକି ତାକୁ ପୁରା ରଖିଛୁ ଟି ଖାଲି ବର୍ଷା ହେଲେ ପାଣି ଫାଣି
ଆଜ୍ଞା ଖାଲି ଛତୁ ଚାଷ କ
କରୁଛନ୍ତି ନା ନାଇଁ ନାଇଁ ଆମର ଗାଡି ଦିଟା ଲାଗି ବି କମ୍ପାନୀରେ
ସରକାରୀ କମ୍ପାନୀରେ
ସରକାରୀ କମ୍ପାନି ରେ ଲାଗିଛି ଗାଡ଼ି।
ତଥାପି ମାସିକ ଆୟ-ଅ -ଅ କେତେ ବେତନ ପାଉଛନ୍ତି?
ଓ ଓ ଓ ହଁ ସେଇ ତିନ ଚାରି ଲ ହେଇଯାଉଚି।
ହଁ ଆପଣ ତ ବ୍ୟବସାୟୀ ଲୋକ ଆପଣଙ୍କ ଖାଇବା ଆକାରରେ ଇଏ ତ ବହୁତ୍ କମ୍।
ତିନିଟା ବୋଲର୍ ଲାଗିଛି ଆଉ ଚାରିଟା ଟ୍ରକ୍ ଲାଗିଛି ଆଉ।
ଆଜ୍ଞା।
ବୁଝିଲେ ଆମର୍ ଯୋଉ ବଡ଼ ବଡ଼ ଟ୍ରକ୍ ଗୁରା ଯୋଉ ଗୁରା ଯିବା ଆସିବା ହୁଏ ନା। ୟୁରା ଆଉ
ଚୋଉଦ ଚକ୍
ଚକିଆ ଜାନ ହୁଁ ଚଉଦ ଚକିଆ ଜାନ।
ଆଜ୍ଞା।
ଆଉ ଆପଣ ଖାଇବେ ଆ ଉଖିଆ ପିଆ ଆଉ କଣ କରିବେ ନା କରିବେନି?
ଏଇ ଏବେ ଖାଇକି ଉଠିଲି ରାତିରେ ଟିକେ ଆଁ ଜଣେ ବନ୍ଧୁଙ୍କର ବିବାହ ଅଛି।
ଓହୋ।
ଏଠିକି ଯିବାର ଅ ଟିକେ ଜରୁରୀ ଅଛି ତ ସେଥିପାଇଁ ଏବେ ଟିକେ ତାଙ୍କ ଘର ଆଡ଼େ ଯାଇଁକି ବୁଲିବାକୁ ପଡିବ ଆଉ।
ଓହୋ ତାହେଲେ ଆଜି ରାତିରେ ବିବାହ ଅଛି ନାଇଁ? ଆଚ୍ଛା ଆଉ ଆପଣଙ୍କର ଏ ଗାଡ଼ିଆ ଗୋଟେ ଥିଲା ଯୋଉ ମାଛ ଚାଷ କରୁଥିଲେ? ସେଟା କଁ ହେଲା ମାଛ ଚାଷ ଆଉ ମୋର ଯେତେବେଳେ ଏ ଟିକେ ଅସୁବିଧା ସମୟରେ
ଦେଇଥିଲି ସେ ମତେ କିଛି ପଇସା ଉଦ୍ଧାର ହିସାବରେ ଦେଇଥିଲେ। ତାଙ୍କ ପଇସାଟା ମୁଁ ସୁଝି ଦେଲେ, ପୁଣି ଥରେ ସେ ଗାଡ଼ିଆରେ ମାଛ ଚାଷ କରିବି ବୋଲି ଭାବୁ
ଆପଣ ମାଛ ଚାଷ କାଇଁ କରିବେ, ଚୁଙ୍ଗୁଡ଼ି ଚାଷ କରନ୍ତୁ ଆହୁରି ଭଲ ଲାଭ ଅଛି ସେଥିରେ। ଚୁଙ୍ଗୁଡ଼ି କିଲୋ ଆସି ଦେଲେଣି ଚାରିଶ ଟଙ୍କା ବୁଝିଲେ କି?
ଆଜ୍ଞା।
ଚାରିଶ ସାଢ଼େ ଚାରିଶ ପାର ହେଇଯାଉଛି।
ଚୁଙ୍ଗୁଡ଼ି ଚାଷରେ ଅଧିକ ପରିଶ୍ରମ ବି ଅଛି ଏବଂ ଚୁଙ୍ଗୁଡ଼ି ମାନେ ଏ ଆପଣ ଜାଣିଥିବେ ଗାଡ଼ିଆ ଡେଇଁକି ଅନ୍ୟ ଏକ ଜଳୀୟ ସ୍ଥାନକୁ ପଳାନ୍ତି।
ହୁଁ ହୁଁ କିନ୍ତୁ ଗାଡ଼ିଆ ଟାକୁ ସଫ୍ ପତ୍ର ବି ରଖିଆ ଦରକାର୍ ଚୁଙ୍ଗୁଡ଼ି ଚାଷ କଲା ବେଳକୁ ବୁଝିଲେ କି? ଆଉ ସେ ଇଠି ସିକ୍ୟୁରିଟି ଗାର୍ଡ ବି ଆ-ଆପଣ ଲଗେଇ ପାରିବେ ଦି ତିନଟା କାଇଁନା ଚୋର ଆଜିକାଲି ବହୁତ୍ ହେଇଗଲେଣି ନା।
ହଁ।
ସିଏ ଯେତେବେଳେ ଚୋରି ଫୋରି କରିବେ
ନାଇଁ ନାଇଁ ଆମେ ସେ ଗାଡ଼ିଆଟାକୁ ମୁ ଖୁଳା ହେଇ ସାଇଲା ପରେ ଆବଧ କରି ରଖିବୁ ଉଁ ଯେମିତି କିି ଅନ୍ୟ ଲୋକମାନେ ତା ଭିତେରେ ପ୍ରବେଶ କରିପାରିବେନି।
ଆଛା ଆଛା ତାହେଲେ ଭଲ କଥା। ଆଉ ଆପଣ ଏଇ ଯୋଉ ବର୍ଷା ଯୋଉ ହେଲା ବିଲ ଫିଲ ଚାଷ କଲେଣି।
ବିଲ ଏଁ ଗାଁରେ ବଡ଼ ଭାଇ ସାନ ଭାଇ। ବାପା ମିଶିକି କରୁଚନ୍ତି ତ ମତେ ତ ସମୟ ହେଇନି ଯିବାକୁ। ମୁଁ ଭାବୁଛି ଆର ମାସରେ ଯିବି।
ଆଉ ବିଲ ପାଇଁ ସବୁ ସାର ଫାର ସବୁ ଆଣିକି ରଖିଲେଣି?
ଆମର ତ ବିଶେଷ ସାର ଦିଆଯାଏନହିଁ ଆମର ଖତ ଦିଆଯାଏ।
ଓ ହୋ ଖତ ଦିଆଯାଏ।
ଆଜ୍ଞା।
ଆଉ କୀଟନାଶକ ଔଷଧ।
କୀଟନାଶକ ଔଷଧ କୀଟ ଲାଗିଲେ ଦବାକୁ ପଡିବ ଓ ନ ହେଲେ ତ ଫଳ ଫସଲ ନଷ୍ଟ ହେଇଯିବ।
ଆଛା ଆଚ୍ଛା। ପାଖରେ କିଛି ମାର୍କେଟ ଅଛି ବଜାର ଆପଣଙ୍କ ଘର ପାଖରେ କିଛି ବଜାର ଫଜାର ଅଛି।
ହଁ କଣ କାମ ଥିଲା କି ଆପଣଙ୍କର
ଆଜ୍ଞା।
ଆପଣଙ୍କର କିଛି
କିଛି ଜିନିଷର ଆବଶ୍ୟକ ତା ଅଛି କି ନାଇଁ ନାଇଁ ମୁଁ ସେ ବଜାର ରେ ଗୋଟେ ଖୋଲିଥାନ୍ତି। ତ ଆପଣଙ୍କ ଘର ପାଖରେ ଯୋଉ ବଜାର ଟା ଯୋଉଟା ଚଣ୍ଡୀ ଖୋଲ କୁହାଯାଏ।
ଆଜ୍ଞା।
ରେ ମୁଁ ସେଠି ଗୋଟେ ଟାୟାର ଦୋକାନ ଗୋଟା ଖୋଲିବି ବୋଲି ଭାବିଛି। ଚକା ଦୋକାନ ବୁଝିଲେ।
ଆଜ୍ଞା ସେଠି ନିହାତି ଚାରି ଲକ୍ଷ ସାଢେ ଚାରି ଲକ୍ଷ ଟଙ୍କାର ମାଲ ପୁରେଇବି।
ଆଜ୍ଞା।
କିନ୍ତୁ ଭଲ ଜିଗା ଗଟା ମିଳିବା ଟା ଭାରି କଷ୍ଟ ଆହିନେ ହେଇ
ଆପଣଙ୍କ ତ ଏ ଦେଖିବା ଏକ ଯେଉଁ ଥରେ ବେପାର ଅଧିକ ହବ ସେମିତି ଗୋଟେ ଜାଗା ଦେଖିଲେ ମୁଁ ଆପଣଙ୍କୁ ଜଣେଇବି ଆଉ।
ଆଜ୍ଞା ଆଜ୍ଞା ଯୋଉଥିରେ ମାନେ ସେ ଜାଗାକୁ ମାନେ ସେ ଜେଗାରେ କେହି ଅଧିକାଂଶ ଦୋକାନ ନଥିବ ଆଉ ବୁଝିଲେ କି।
ନାଇଁ ଉଁ ଆମ ବଜାର ଠାରେ ବେଶେଷ ତ ଚକା ଦୋକାନ ବହୁତ ଅଳ୍ପ।
ଆଜ୍ଞା। ହ ଓହୋ। ଚକା ଦୋକାନ ବଡ ବଡ ଯୋଉ ଆସେ ନା ଚଉଦ ଚକିଆ ଯାନ।
ଆଜ୍ଞା।
ସେଇ ଚକା ଦୋକାନ ଖୋଲି ବୋଲି ଭାବୁଛି ଆଉ ଏ ଛୋଟ ମୋଟ ନୁହେଁ ମୁଁ ବଡ ବଡ।
ଆଜ୍ଞା।
ବୁଝିଲେ ଭଲ ଭଲ ଜାଗା ଗୁଡା ଦେଖିଲେ ଏଇ ହବ ଆଉ ଆଜି ହେଲେ ଜିଏ ରେ ରେଟ ହେଲାଣି ଜେଗା ର ରେଟ ହେଲାଣି ଆସିକି
ଆଜ୍ଞା।
ବୁଝିଲେ କି?
ହୁଁ।
ସୁନା ଯେମିତିଆ ରେଟ୍ ହେଲାଣି ଆଉ ତାକୁ ତ କିଣି ହବନି।
ଆଜ୍ଞା। ହୁଁ।
ଆଉ ଆପଣଙ୍କର ବ୍ୟବସାୟୀନା ଟିକେ ସଂଘର୍ଷ ରେ ଚାଲିଛି ଆଉ।
ଆଜ୍ଞା।
ଆଉ କଣ କରିବା ଏଁତି ବଜାର ଟା ଏମିତି ଉପରକୁ ଯାଉଥିବ। ତଳକୁ ଆସୁଥିବ ଆଉ।
ବ୍ୟବହରରେ ତ ଲାଭ କ୍ଷତି ଲାଗି ରହିଛି। ଯଦି କ୍ଷତିକୁ ସଇକି ବ୍ୟବସାୟୀରୁ ବାହାରି ଯିବା! ତ କେବେ ଲାଭ କରିପାରିବେନି।
ଆଜ୍ଞା ଆଜ୍ଞା। ଯାହା ହେଲେ ବି ଟିକେ ଧୈର୍ଯ୍ୟ ଧରିବା ଦରକାର ଆଉ।
ଆଜ୍ଞା।
ବୁଝିଲି।
ଆଜ୍ଞା, ବନ୍ଧୁ ଟିକେ-ଏ-ଏ ଅଁ ଡାକୁଛନ୍ତି ଜଣେ ବନ୍ଧୁ। ଆପଣଙ୍କ ସହ କିଛି ସମୟ ପରେ ଯୋଗାଯୋଗ କରିବି।
ଆଜ୍ଞା ଆଜ୍ଞା ହଉ।
ଦଉଛି।